ହାଲୋ।
ହଁ।
ହୁଁ ଖିଆ ପିଆ ସଇଲାଣି ନା କଣ?
ହଁ ସରିଥିଲା ଖିଆପିଆ ପୁଣି ଦେଖିବା ଆଉ କନ୍ଦାଏ ପିଠା ଦିଇଟା କରିକି ଦେଖିଆ ଖାଇମି ଆଉ।
ହୁଁ କଣ କଣ ପିଠା ଆଜି କରିବୁ?
କିଛି ନାହିଁ ଏ ବସିଚି। ଆ କିଛି କିଛି ହେଇନି କଣ ଦିଇଟା ଇଟିଲି ଦେଖିଆ କରିମି। ଆଉ ସେଇ ଏଣ୍ଡ୍ରି ପିଠା କରମି। ଅଦିନରେ ପିଠା ହଉଚି ଆଉ ସେଇ ଇଟିଲି ଛାଞ୍ଚରେ ଦେଇକି କି ଯୋଉ ସିଝାପିଠା ଯୋଉ ଛୋଟ ଛୋଟ ଯୋଉ କରିଦେଇମି ଭିତରେ ପୁର ଦେଇକି ଯୋଉ
ହଁ ହଁ ପତରରେ ନୁହଁ?
ନାଁ।
ସେଇରା ସେଇ ଇଟିଲିରେ ଯୋଉ ପୁର ଦେଇକି କରନ୍ତି ସେଇଭଳିଆ ହବ ଆଉ।
ହଁ। ଯୋଉ ହଳଦୀ ପତ୍ର ଯୋଉ ତିନି ଚିରିଟା ଅଛି ସେଥିରେବି ସେଇ ଇଟିଲି ଛାଞ୍ଚରେ ଥୋଇଦେଲେବି ହବ ସେ ସିଝିବ।
ହଁ।
ହଁ। ଆଉ।
ଆଉ।
ଆଉ କିଏ ଆସିଥିଲେନା ବନ୍ଧୁବାନ୍ଧବନା କିଏ ଆସିନାହାନ୍ତି।
ହୁଁ ବନ୍ଧୁବାନ୍ଧବ କଣ ଆଜି ଜଣେ ଆସିଥିଲେ ମାମୁଁଘର ଆସିକି ଥିଲେ ସେଇ ରଜ ପୂର୍ବରୁ ଦିନେ ଥିଲା।
ହୁଁ।
ହଁ ଆଉ ସେମାମୁ ଘରୁ ଆଣିଥିଲେ ଗୋଟେ ପଣସ
ହୁଁ।
ମତେ ବଢିଆ ଲାଗେ ପଣସ ଖାଇବାକୁ।
ଓହୋ।
ଆଉ ମୁଁ କହିଥିଲି ମୁଁ କହନି ପଣସ ସେ ଦିଅନ୍ତି କଟ ଯୋଉ କଥା ଯୋଉ ନୁହଁ ପଣସର ସେଇଟା ଦିଅନ୍ତି ସିଏ ସବୁ ବର୍ଷ ଆଉ ପାଚିଲାପଣସ ଦିଅନ୍ତି। ତିନି ମୁଁ କହିଲି କାଳେ ଦେବନି ପୁଣିଥର କହିଲିକି ଆଉ କହିବ ପଣସ ଗୋଟେ ଦେବେ।
ହଁ।
ହଁ ଆଉ ସେ ପଣସ ଗୋଟେ ଆଣିଥିଲେ। ଆ ଖାଇଲୁ ସେଟଣସ ମୋ ଝିଅଅରିକା ଖାଇଲେ ନେଇ କିଏ ଏତେ। ଏରା ଅଧିକାବି ଖାଇନା ଏରା ପେଟ କଣ ହବଯେ। ହୁଁ ଆଉ ପଣସ ଖାଇଲୁ ପଣସ ଖାଇକି ସେସବୁ ମଞ୍ଜିକି ସବୁ ଚଟଣୀ କରିନୁ।
ଉଁ ହୁଁ ମତେବି ପାଚିଲା ପଣସ ଖାଇବାକୁ ବହୁତ୍ ଭଲ ଲାଗେ ଆମର ଗୋଟେ ଗୋଟେ ଆଣିଥିଲେ ପୁଣି ଦେଖିବା କହିଲେ ପୁଣି ଗୋଟେ ଆଣିବି ଦେଖିବା ଖାଇବା ଆଉ।
ଆଉ ମତେତ ଭଲ ଲାଗେପା ମତେ ଯେତେ ଦେଲେବି ଖାଇବି।
ହଁ।
ଆଉ ହଉଛି ସେ ମଞ୍ଜି ଯେତିକି ବାହାରିଲା ସବୁ। ଉଁ ଚଟଣି କରିଦେନୁ। ଆଉ ଭଜା କରିଦେଇକି ଅଧିକ ଚଟଣୀ କରିକି ଖାଇଦେଲୁ।
ହୁଁ।
ହୁଁ। ତାକୁ ଟିକେ ଭାଜି ଦେଇକି ଯୋଉ ଚୋପା ଛଡେଇ ଦେଇକି। ପକେଇ ଦେଲେ ହବ ଆଉ ବାଟି ଦେଲେ ଜିରା ରସୁଣ। ଆଉ ଲଙ୍କା ଦେଇକି ଭଲ ଲାଗେ।
ଏ ବାହାରେ ବହୁତ ଜୋର ଗରମ ହଉଛି ଏ ଗରମରେ ବି ବସି ହଉନି।
ହୁଁ କଣ ଦି ତିନି ଦିନ ମେଘ ଟିକେ ହେଇଗଲା ତାପରେ ଦେଖିଲା ବେଳକୁ ଆଉ ମେଘ ନାହିଁ।
ହଁ ପା।
ସବୁ ଏମିତି ହଉଛି। ଆଉ କଣ କରିବା ମେଘ ଟା ହଉଥିଲା ଦେଖିଲା ବେଳକୁ। ପୁଣି କମିଇଗଲା ଯେମିତି ଗରମ ଟା ହଉଛି ଜୋରେ।
ହଁ।
ହୁଁ ଆଉ ଆଜି କଁ ରୋଷେଇ ହେଇଥିଲା।
ରୋଷେଇ ଆଜି ଆମର ଡାଲି ହେଇଥିଲା। ଆଳୁ ବଢ଼ି ଆଉ ବିଲାତି ତାକୁ ଟିକେ ମାନେ। ନୁଟପୁଟିଆ ଟାଇପ ର ହେଇଥିଲା ଆଉ ବେଶୀ ଝୋଳ ନୁହଁ।
ସିଏ ତ ବଢିଆ ଲାଗିବ। ହୁଁ କିଣା ଆମ୍ବ।
ହଁ ସବୁ କିଣା ଆମର କିଛି ବାଡିରେ ହଉନି ସବୁ। କିଣା ଆସ ହେଇକି ଆସୁଛି।
ହଁ ସବୁ କିଣିଲେ ବାଡିରେ। ଦିଟା ଥିଲେ କିଛି ପନିପରିବା କଣ କେମିତି ସବୁ କିଣା।
ଆମର ପାଣି ସୁବିଧା ନାହିଁ ଆଉ। ବାଡ଼ିଟା ଆମର ହଉଛି ଫାଙ୍କା ପଡିଛି ସେଥିପାଇଁ। କିଛି ହଉନେଇ ଏରା ଗୋରୁ ଗାଈ ସବୁ ପଶି ଯାଉଛନ୍ତି ଏନା। କିଛି ବି ଲଗେଇ ହବନେଇ ଚତୁର୍ମାସିଆ ହେଲେ ଯୋଉ ଗାଈ ଗୋରୁ ସବୁ ଯୋଉ। ଛାଡ ଯୋଉ ହେତେ ବେଳେ ବନ୍ଦ କରିବେ ସେ ସେତେବେଳେ ଦେଖିବା କଣ ହାଣିକି ଦେଖିବା ବାଡି ରେ ଲଗେଇବା ଦେଖିବା ଆଉ।
ହଁ।
ହ। ଆଉ ଏବେ ଆଉ ହବନି ଏବେ ଯୋଉ ଗରମ ଗୁଳୁଗୁଳି ଏ ଯୋଉ ହାଣିକି।
ହଁ ଗଛ ଯୋଉ ବର୍ଷା ଦିନ ନେ ରେ ଭଲ ହୁ ହୁଏ ତା ପୂର୍ବରୁ ଟିକେ ମଞ୍ଜି ଲଗେଇ ଦେଇଥିନେ ଏଇ। ରଜ ପୂର୍ବରୁ ଏଇ ଜୁଲାଇ ମାସରେ ଟିକେ ଫଳ ଫଳିଥାନ୍ତା। ଜୁଲାଇ ଅଗଷ୍ଟ ଆଡକୁ। ସେଇ ଦିନରେ ଟିକେ ଫଳ ହୁଏ ଆଉ ଏବେ ଲଗେଇନେ ଟିକେ ଲେଟ ରେ ହବ ଆଉ।
ହଁ ଏ ବାଡ଼ିଟା ହଉଛି ଫାଙ୍କା ପଡିଛି ନା।
ହୁଁ ହଁ ବାଡି ତ ଅଛି ଲ ଲଗେଇନେ ଭଲ ହୁଅନ୍ତା ଆଉ ସେ ଲଗେଇ ପାରୁନ ଆଉ କଣ କରାହବ।
ଓହୋ।
ହୁଁ ଯାହାର ବାଡି ନଥିବ କି କଣ ସୁବିଧା ସିଏ ହଁ ନ ଲଗେଇ ଲେ। ସୁବିଧା ଥା
ଆମର ବାଡି ସୁବିଧା ଅଛି କିନ୍ତୁ ପାଣି ସୁବିଧା ନାହିଁ ପାଣି ତ ଟେକା ପାଣି ଟ ଆକିକି ଆଣିକି ଆମେ ସବୁ କାମ ହେଉଛି କରଛୁ ରୋଷେଇବାସ ହେଉଛି ଗାଧା ଦୋଉଛ। ସେଥିରେ ସବୁ ତ ଆଉ
ହଁ ଆଉ କଣ କର
ଅପ୍। ଟେକା ପାଣିରେ କେତେ ଆଣିକି ପୁଣି ଗଛ ଲଗେଇନୁ ଫ ପାଣି ଦେବାକୁ ପଡ଼ିବ ସବୁ ଡେଲି,। ସେଥିପାଇଁ ଲଗା ହଉନି ଦେ ବର୍ଷା ଟିକେ ହେନି ଆଉ ପାଣି ଦବାକୁ ପଡିବନି ଦେ ଗଛ
ହଁ ସେଥିରୁ ଅଧା ହେଇଗଲେ ସେ ଦି ଚାରି ଦିନ ରହିଯିବ ଓଧା ହେଇକି।
ହଁ ଆ ଇଏ ଯୋଉ ବର୍ଷା ହଉନି ଗଛ ଲଗେଇନି ନା ସବୁବେଳେ ପାଣି ଦବାକୁ ପଡିବ ଏଇ ଯୋଉ ଟେକା ପାଣି ପୁଣି ପାଣି ନା ଆଣିବାକୁ ଆମର, ଟିକିେ ଅସୁବିଧା ଆଣିବ କିଏ ପାଣି
ହୁଁ।
ହୁଁ।
ଆଉ
ହଉ ଏବେ ସବୁ କଣ କରୁଚ ଶୋଇଛ?
ମୁଁ ବା ଏଇ ବାହାରେ ବସିକି କଥା ହଉଛି ମତେ ଗରମ କଷିକି ଜୋର ହଉଛି ଘରେ ନେଟୱାର୍କ ପାଉନି। କଥା ଗୁଡ଼ାକ ବି ମାନେ ଠିକ୍ ସେ ଶୁଭିବନି ଘର ଭିତରକୁ ଗଲେ ଏବେ
ଆଚ୍ଛା ତମର ସେଠି ଟାୱାର ଖୁଣ୍ଟି ନାହିଁ କି?
ଆମର ଏଠି ଖୁଣ୍ଟି ନାହିଁ ପାଖରେ।
ଦୂରରେ ବୋଧେ ଟିକେ? ଆଚ୍ଛା।
ଆଉ ଏଥର ତ କୁଆଡ଼େ ଯିବା ପ୍ରୋଗ୍ରାମ ହେଇପାରିଲାନି। ଦେଖିଆ ଘରକୁ ଟିକେ କହୁଥିନି ଯିବି ବୋଲି ଯଦି ଯାଇ ହବ ତାନେ ଯିମୁ ଯଦି ନ ଯାଇ ହେଲା ନାହିଁ ଆଉ।
କାଲି ନା ଆଜି?
ଏଇ ଆଜି ଦେଖିଆ ଯଦି ହବ? ଯଦି କହିବେ ନେଇକି ଯିମି ବୋଲି ତାହେନେ
ସିଏ ତ କହିବେ ସିଏ ତ କହିବେ ଆଣିବାକୁ।
ସିଏ ଖାଲି କହିଦେବେ, ନେଲେ ହବ ନା ଖାଲି କହିଦେବେ?
ଆଜି ରଜ ଟା ନା ଟିକେ ଦୋଳି ଖେଳିବାକୁ ଟିକେ ବୁଲିବାକୁ ଟିକେ ଭଲ ଲାଗନ୍ତା।
ହୁଁ। ଦେଖିଆ ଆଉ ପଚାରିମି ନେବେ ଯିମୁୁ ଆଉ।
ନା ଆମ ଘର ଆଡେ ଟିକେ ଆସିବ।
କି?
ବୁଲିକି ଯିବ।
କାଇଁ ତମର କିଏ ଡାକିଲା କି? ତମର ତ କିଏ ଡାକୁନ ଆମେ କାଇଁ ଖାଲିଟା ଯିବୁ।
ଏଇପା ଡାକୁଚି ଆସିବ ଆସିଲେ ଟିକେ ହେଇକି ବୁଲିକି ପଳେଇବ।
ଓହୋ। ଆଉ ବର୍ଷାଟା ଟିକେ ବି ହୁଅନ୍ତା ଟିକେ ଭଲ ଲାଗନ୍ତା। ବର୍ଷାଟା କାଇଁ ହଉନି ଏବେ
ଦେଖିବା ଚାରିଟା ବେଳକୁ କଣ ହୋଉଛି?
ହଁ।
ଚା
ଆମର ତ ହୋଉଛି ଲେ ମ୍ୱୁ ଗଛ ଦିଟା ଲଗା ହେଲାଣି, ହେଇଗଲାଣି ବୋହୁତ୍ ଦିନ୍ କାହିଁ ତାର ଫ ଫଳ ଆସୁନି। କି ତାର ପାଣି ପାଉନି ବୋଲି ତାର ଫଳ ଆସୁନି।
ହୁଁ, ହୁଁ। ତା ମୂଳରେ ମାଟି ଫାଟି ଦେଇ ଦୋଉନ।
ହଁ, ମାଟି ଦିଆ ହେଇଛି ଆଉ ଯୋଉ କୁହନ୍ତି ଯୋଉ ହଁ ଖାସି ଫୁଣ୍ଟି ଯୋଉ ପୋତିନି ନା କଣ କନେ
ହୁଁ।
ଗଛ ଇଏ ହୁଏ, ହଁ ସେରା ବି ଦେଇଥିଲେ ନା? ଦେଖିଲା ବେଳକୁ କାଇଁ? ଫଳ ଆସୁନି? ପାଣି ଟିକେ ସର୍ଟ ହୋଉଛି ଆଉ। ପାଣି ଟିକେ ସଫିସେଣ୍ଟ ହେଇଗଲେ, ଏ ହୁଅନ୍ତା କି କଣ ଆମର ଟିକେ ପାଣି ଟିକେ ସର୍ଟ ହୋଉଛି। ଆଉ ତ ଟେକା ପାଣି ଆଉ।
ନାଇଁ ହବ ତାର ଟାଇମ୍ ହେଇଗଲେ ହବ। ପାଣି ନ ପାଇନେ ବି ହଁ, ଗୋଟେ ଦିଟା ତ ହବ। ସେ ହ ଟାଇମ୍ ହେଇନି, ହେନେ ତାପରେ ହବ। ତାକୁ ଟିକେ ପାଣି ଫାଣିି ଯେତେବେଳେ ବି ଉଁ ତ ବର୍ଷା ଦିନ ହେଲା, ଆଉ ତ ପାଣି ଦବାକୁ ପଡିବନି? ସିଏ ଆସ୍ତେ, ଆସ୍ତେ ଥରେ ଉଠିଲା ମାନେ ସେ ଆଉ ମରିବନି। କହନ୍ତି ଲେମ୍ବୁ ଚୋରି କନେ ଗଛ ମରିଯାଏ। କମଳା, ଲେମ୍ବୁ
ହଁ।
ଆମର ଗୋଟେ କମଳା ଗଛ ହେଇଥିଲା ବୋହୁତ୍ କମଳା ହୁଏ। ସେ ଗଛ ଟା କଣ ପାଇଁ ମରିଗଲା।
କିଏ ଚୋରି କରିଥିବେ କି କଣ କରିଥିବେ ଆଉ।
ସେଇଟା କହନ୍ତି ସେଇଟା ଗୋଟେ ଆଗରୁ ମୁଁ ଶୁଣିଛି, ଯେ ଲେମ୍ବୁ କମଳା ଚୋରି କଲେ ଆଉ ହୁଏନି।
ଲଙ୍କା ବି ସେଇ, ଲଙ୍କା ବି କାହା ବାଡିରୁ ଚୋରି କରିକି ଆଣନ୍ତିନି।
ହଁ ଆଉ ସେଇଆ ବୋଧ କଣ, ଗଛଟା ସେଇଥିର ହେଇଥିଲା ଦେଖିଲା ବେଳକୁ ମରିଗଲା ଆଉ।
ହଁ ସେଇଆ ହେଇଥିବ ଆଉ, କିଏ ଯଦି ନେଇଥିବେ ଧର ଲୁଚେଇକି ଆ ତାପରେ ଆଉ ହେଇନଥିବ ଆଉ।
ଆଉ, ହୋଉ ତାହେଲେ ଆସିନ ଆସିବ ଟିକେ, ଆଉ ମୁଁ ଯାଏଁ ଟିକେ।
ହୋଉ ଏବେ ପୁରା କାମ କଣ ଅଛି ନା କଣ?
ହଁ ଟିକେ କାମ ଅଛି ଏଇ ଚା ଏ ତ ଆଉ ଟିକେ ଗନେ, ବର୍ଷା ଫୁଣି ଆସିଯିବ। ଯଦି ହବା କଥା, ଆଉ ଟିକେ ଜାଣି
ହୋଉ ତାହେଲେ, ହୋଉ ରଖିଦୋଉଛି ଆଉ, ପରେ କେତେବେଳେ କଥା ହେବା।